ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ ନମସ୍କାର।
ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି।
ନାଇଁ ମ୍ୟାଡ଼ାମ ଏମିତି ବସିଥିଲି ଆଉ ମୁଁ କହିଲି ଟିକେ ଭଲ ଲାଗୁନଥିଲା ମୁଁ କହିଲି କାକୁ ଟିକେ କଲ୍ କରି ଟିକେ କଥା ହେଇଯିବା କାଳେ ଭଲ ଲାଗିବ ଟିକେ ସେଥିଲାଗି କଲ୍ କରିଦେଲି ଆପଣଙ୍କୁ ଆଉ।
କଣ ହେଇଛି କି ଆପଣଙ୍କର?
ଏ କଣ ଦେହ ଟା ଟିକେ ବର୍ଷାରେ ଓଦା ହେଇଯାଇଥିଲି ତ ଦି ଦିନ ହେଲାଣି ବର୍ଷା ହଉଛି ଦି ଦିନ ହେଲାଣି। ବାରେ ବୁଲାବୁଲି କରୁଛୁ ତ ବର୍ଷାରେ ଓଦା ହେଲା ଠୁ ସେ ଦେହ ଟା ଟିକେ ଅସୁସ୍ଥ ଲାଗୁଥିଲା। ସେଥିପାଇଁ ଆପଣଙ୍କୁ ଟିକେ କଲ କରିଦେଲି ଆଉ ବ।
ଜାଡେ
ହଁ ବର୍ଷା ଦି ଦିନ ହେଲାଣି ଲଗାତାର ବର୍ଷା ହଉଛି ଆପଣଙ୍କର ସିଆଡେ ବର୍ଷା ହଉନି କି ଏବେ।
ହଁ ହଁ ଆମର ବି ଏଠି ହଉଛି ବର୍ଷା ଆମର ଏଠି ଚାରି ପାଞ୍ଚ ଦିନ ହେଲାଣି ଉଠୋଉଛି କିନ୍ତୁ ହେଇନଥିଲା ଏଇ ଦୁଇ ଦିନ ହେଲାଣି ବର୍ଷା ହୋଉଛି ବହୁତ ଜୋର ହୋଉଛି।
ହଁ ହଁ ଆପଣ ଭିଜିନାହାନ୍ତି ବର୍ଷାରେ।
ଅ ନାଇ ନାଇ ମୁଁ। ବାହାରୁ କଣ ଏ ଘରେ କାରବାର କଲା ଭିତରେ ଯାହା ଓଦା ହେଇଛି ବାକି ବାହାରକୁ ମୁଁ ଆଉ ଯାଇନି।
ଥଣ୍ଡା ଟା ଧରିବ ନା ଦେହରେ ଥଣ୍ଡା ଯାଏନି ତାପରେ ବର୍ଷା ପାଣି। ପଡ଼ିଲା ମାନେ ଦେହଟା ଖରାପ ବି ହୋଇଯାଏ ତାପରେ ସିଜନ୍ ବି ଚେଞ୍ଜ ହେଉଛି। ସବୁ କିଛି କି ଧ୍ୟାନ ଦବା ପାଇଁ ପଡିବ।
ହଁ ହଁ ହଁ ବୁଝିଲି ମୁଁ ସେଇ ତ ମୁଁ ଏବେ। ଖରା ଦିନ ଗଲା ତ ମୁଁ ସେଇଥିଲାଗି କି ଟିକେ କଣ ପଳେଇଲୁ ହଁ ଚଳିବ ସେଇ ଓଦା ହଉ ହଉ ଏ ଦେହଟା। ଟା ଖରାପ ହେଇଗଲା।
ଆଛା ଆଉ ଖା ଖାଇଲେ କଣ ଆପଣ?
ଖାଇଲି ଏବେ ତ ଏବେ ତ ଖାଇଲି ମୁଁ ଇଏ ଭାତ ଆଉ। କଣ କହିବି କୋଳଥ ଡାଲି। ଆଉ ହଉଛି ଆଳୁ ଚକଟା। ଆଉ ହଉଛି ମିଶ୍ଚର ଯୋଉ ବାର ମଜା ଟିକେ। କି ଖାଇଲି ଆଉଛନ।
ଆଛା ଆ ନାଇଁ ମୁଁ ଖାଇନି ମୁଁ ଏବେ ଯିବି ଖାଇବି ଖାଇକି ଆସି ଶୋଇବି ଆଉ ସନ୍ଧ୍ୟାବେଳେ ଯାଇ ଯାହା ଖାଇଥିଲି ଆଉ।
ଓହୋ ସନ୍ଧ୍ୟା ବେଳେ ହଁ ଆମେ ବି ସନ୍ଧ୍ୟା ବେଳେ ଖାଇଥିଲୁ ବାହାରେ ଯାଇକି। କିନ୍ତୁ ଘରେ ଯେହେତୁ କହୁଛନ୍ତି ଡାକିଲେ ଖାଇଦିଅ ଟିକେ ଆସିକି ତ ଖାଇଦବା କଥା। କଥା ଟିକେ ଆଉ ନହଲା ସିଏ ବି ଏତେ କଷ୍ଟରେ କରିଛନ୍ତି ଖାଦ୍ୟଟା ତ ସେଇଆ
ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
ଘରେ ଆମର ଦେଖନ୍ତୁ ଏକାଠି ରହୁଛୁ ବହୁତ ବଡ ଫ୍ୟାମିଲି। ବହୁତ ବଡ ପରିବାର କିନ୍ତୁ ଆମର ଯେମିତି ବାପା ମା ରହିଲେ। ବାପାଙ୍କର ଚାରି ଭାଇ ହଉଛନ୍ତି ହଉଛନ୍ତି ତାଙ୍କର ପୁଣି। ମ ବୋଉ ଘେରିକା ସେମତି ଚାରି ଜଣ ହେଇଗଲେ ତାପରେ ଆମେ ଭାଇ ଭଉଣୀ ସମସ୍ତେ। ସମସ୍ତଙ୍କର ଦି ଦି ଟା ହେଲେ ବୁଝୁଛନ୍ତି ଆମେ ଆଠ ଜଣ ହେଲୁଣି ଭାଇ ଭଉଣୀ। ଭଉଣୀ ଜଣେ ଆମର ସବା ସାନ ର ଗୋଟେ ଖାଲି ସବା ସାନ ଦାଦାଙ୍କର ଗୋଟେ ଭଉ ଝିଅ। ତାପରେ ଆଉ ସବୁ ଆମେ ସବୁ ପୁଅ। ଆଉ ଏମିତି ସବୁ ଆଉ ବୁଝୁଛନ୍ତି।
ଆଛା।
ଆପଣଙ୍କର କଣ କେମିତି ଫ୍ୟାମିଲି ପରିବାର ଟିକେ କୁହନ୍ତ?
ଆମର ବି ସେମିତି ବାପା, ବୋଉ, ତିନି ଭାଇ ଆମ
ଆଜ୍ଞା।
ରୁ ବଡ ଭାଇଙ୍କର ସ୍ତ୍ରୀ ତାଙ୍କର ଦି ଝିଅ।
ଆଜ୍ଞା।
ହଁ, ଆମର ଏମିତି ସବୁ ଆଉ।
ଆପଣଙ୍କର କଣ ଏତେ ବେଳ ହେଲାଣି ଖାଇନାହାନ୍ତି ଦଶଟା ହେଲାଣି?
ଆମ ଟିକେ ଲେଟ ରେ ଖାଇବା ଖାଆନ୍ତି। ଖାଇବା ଷ୍ଟାର୍ଟ ହେଇଗଲାଣି। ମଝିଆ ଭାଇ ଖାଇକି ଶୋଇଛନ୍ତି। ବାପା ଖାଇକି ଶୋଇଛନ୍ତି। ବଡ ଭାଇ ମାର୍କେଟରୁ ଏଯାଏ ଆସିନାହାନ୍ତି। ଆସି ପ୍ଲେ ହଁ ବଡ଼ ଭାଇ ଖାଇଦିଏ। ମୁଁ ବି ଖାଇଦିଏ ଶୀଘ୍ର। ମୁଁ ଟିକେ ସନ୍ଧ୍ୟା ବେଳେ କଣ ଟିକେ ଖାଇଲେ ରାତିରେ ଆଉ ଖାଏନି। ଏ ବୋଉ ଜବରଦସ୍ତି ନେଇ କି ଆସିବ ମୁଁ ବି ଖାଏନି। ରୁମ୍ କୁ ଆସିଲେ ସେ ନେଇକି ଆସିବ ଟିଭି ଦେଖୁଛି ବସି ସେପଟ ଘରେ।
ଓ ହ।
ଆଉ ହଁ ସିଏ ଆସିଲେ ଜବରଦସ୍ତି ନେଇକି ଆସେ ଖାଇବା ପାଇଁ। ନହେଲେ ମୁଁ ଖାଏନି ଯଦି କଣ କିଛି ସନ୍ଧ୍ୟାବେଳେ ଟିକେ ଖାଇ ଦେଇଥାଏ ଆଉ ଖାଏନି।
ଉୁଁ ହୁଁ ବୁଝିଲି ବୁଝିଲି। ମାର୍କେଟ ମାନେ କୋଉ ମାର୍କେଟ କି ଯାଇଛନ୍ତି କି?
ଏଇ ଆମ ଏଇ ଘର ପାଖରେ।
ଓ ହ ମୁଇଁ
ହଁ, ଆଉ ଦେବସ୍ନାନ ପୂର୍ଣ୍ଣିମାରେ ଯାଇଥିଲେ ଜଗନ୍ନାଥ କୁ ଦେଖିବା ପାଇଁ?
ନାଇଁ ଆମର ତ ସେମିତି ହେଇ ନଥିଲା କିଛି ତ ବୁଝଛନ୍ତି। ତ ସେଥିଲାଗି ଆମେ ଆଉ ଯାଇନୁ ସିଆଡେ। ଁ କିନ୍ତୁ ଯାହା ଦେଖିଛୁ ଏଇ ମୋବାଇଲ ରେ ଦେଖିଛୁ ଆଉ। ଫୋନରେ ଦେଖିଛୁ, ଭିଡିଓରେ ଦେଖିଛୁ। ଏଇଥରେ ଦେଖିଛୁ ଆଉ ଆମେ ତ ଆଉ ଯାଇନୁ।
ଆପଣଙ୍କ ଗାଁ ରେ ହୁଏ ଦେବସ୍ନାନ ପୂର୍ଣ୍ଣିମା?
ଆମ ଗାଁରେ ଏଠି ହୁଏ କିନ୍ତୁ ମୁଁ ଜାଣିନି କୋଉଠି ହୁଏ କଣ ହୁଏ। ମୁଁ ଶୁଣିଚି କିନ୍ତୁ ହୁଏ। ସେତେବେଳେ ମୁଁ ଗାଁ ରେ ନ ହଁ ଗାଁ ରେ ରୁହେ ଯେ, ସେଇଦିନ ଯୋଉ ଦିନ ହଉଥିଲା ଏଇଠି କୋଉଠି ମ ମୁଁ ତ ସେଦିନ ଗାଁରେ ନଥିଲି। ମୁଁ ଏଠି ଭୁବନେଶ୍ଵର ନୁହେଁ କି ସେଇଠି ଗୋଟେ ଜାଗାରେ ଟିକେ କାମ କରୁଛି ତ। ମୁଁ ଯେନ୍ ତ ମୋର ଗୋଟେ ଦିନ ଦି ଦିନ ଅ କାମ ରହିଲେ ଦି ଦିନ ତିନି ଦିନ ମୁଁ ଘରୁ କାମ କରୁଛି। ତ ସେଥିଲାଗି ମୁଁ ଆଉ ସେଇଦିନ ନଥିଲି ସେଇଦିନ ଆଉ ମୁଁ ଜାଣିପାଇଲିିନି। ଭାଇ ଜଣେ କହୁଥିଲା ହଉଥିଲା ଏଇଠି କୋଉଠି ଦେବ ସ୍ନାନ।
ଆପଣଙ୍କ ଗାଁ ରେ ମନ୍ଦିରରେ ହଉଥିବ ନା? ଜଗନ୍ନାଥ ମନ୍ଦିର ଅଛି ଆପଣଙ୍କ ଗାଁ ରେ?
ନାଇଁ ଜଗନ୍ନାଥ ମନ୍ଦିର ତ ନାଇଁ ବୁଝଛନ୍ତି ଆମର ଏଠି ମନ୍ଦିର ଅଛି। ଗ୍ରାମ ଦେବତୀ ଅଛନ୍ତି, ଶନି ମନ୍ଦିର, ଜଗନ୍ନାଥ ମନ୍ଦିର ତ ନାହିଁ। ସେ କିନ୍ତୁ ରଥ ଟଣା ହୁଏ। ଏ ଗାଁ ପାଖରେ ଗୋଟେ ଜାଗାରୁ ର ବୋଧେ ସେଠି ହଉଥିବ କି କଣ ଆଉ।
ହଁ ସାର୍ ସେଇଟା ହେଇଥିବ। ଗାଁ ପାଖାପାଖି କୋଉଠି ହଉଥିବ।
ଆଜ୍ଞା।
ଆମର ତ ଏଠି ହଁ ଆମର ତ ଏଠି ଦେବସ୍ନାନ ପୂର୍ଣ୍ଣିମା ହେଇଥିଲା। ବାକି ସବୁ ଜାଗାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଥାନ୍ତି। ଆମର ଏଠି ଗୋଟେ ଜଗନ୍ନାଥ ହିଁ ଅଛନ୍ତି। ଏଇ ଆମ ଦେବସ୍ନାନ ପୂର୍ଣ୍ଣିମା ହେଇଥିଲା। ରଥଯାତ୍ରା ବି ହବ। ରଥ ବି ଟଣା ହବ। ଆପଣ ପୁରୀ ଯାଆନ୍ତି ରଥଯାତ୍ରାରେ?
ପୁରୀ ମୁଁ ତ କହୁଛି ମୁଁ ଏବେ ଏପର୍ଯ୍ୟନ୍ତ ରଥଯାତ୍ରା କେବେ ଯାଇନି ଅଲଗା ବେଳେ ପୁରୀ ଯାଇଛି ବହୁତ ଥର। ଁ କିନ୍ତୁ ରଥଯାତ୍ରା କେବେ ଯାଇନି ବୋଉ ବାପା ଯାଆନ୍ତି ସବୁ ବର୍ଷ କିନ୍ତୁ ମୁଁ କୋଉ ବର୍ଷ ଯାଇନି। କାହିଁକି ନା ଏ କଣ କହିବି ଆ ସେମିତି କିଛି ବୋଧେ ଠା ଠାକୁରଙ୍କ ଯାହା ଡୋରି ଲାଗିବା ଦରକାର ବୁଝୁଛନ୍ତି ଆପଣଙ୍କର ଇଛା ଇଛା ହେଲେ କି ନ ଇଛା ହେଲେ ଆପଣଙ୍କର କିଛି ସେମିତି ନାଇଁ ତା ଜଗା ଡୋରି ଯେପର୍ଯ୍ୟନ୍ତ ନ ଲାଗିଚି ତ ଆପ
ହଁ।
ମୋର ବି ସବୁଥର ଇଚ୍ଛା ଯିବା ପାଇଁ ଟିକେ ରଥଯାତ୍ରା ଟାଇମ୍ରରେ କିନ୍ତୁ ମୁଁ ଟିକେ ଯାଇପାରେନି। ମୋର ବାନ୍ତି ପ୍ରୋବ୍ଲେମ ପାଇଁ ମୁଁ ତ ଯାଇପାରିନି ମୋ ପାଇଁ ମୋ ଫ୍ୟାମିଲି ମେମ୍ବରସ ବି
ହଁ ହଁ ହଁ ବୁଝିପାରୁଛି ବୁଝିପାରୁଛି ମୋର ଜଣେ ସାନ ଭଉଣୀ ବି ଅଛି ସିଏ ବି ସେମିତି ମାନେ ସିଏ ଆମ ସହିତ ଯେବେବି ପୁରୀଯାଏ ଆମେ କଣ ମାନେ ଦେଖନ୍ତୁ ସତ କଥା ଯଉଟା ବୁଝଛନ୍ତି ସତ କଥା ଏଇଟା ଯେମିତି କିଏ ଯଦି ମାନେ ଗାଡ଼ିରେ ଆମେ ଦେଖନ୍ତୁ ମିନିମମ୍ ଗୋଟେ ଯଦି ବୋଲରରେ ଆମେ ଗଲେ ତ ଦଶ ଜଣ କି ବାର ଜଣ ଯିବୁ ସିଏ ଜଣେ ଗଲା ବେଳକୁ ସିଏ ସବୁବେଳେ କହିବ ଏ ଭାଇ ରଖ ରଖ ରଖ ଡୋର ରଖ ଏ ଭାଇ ଭାଇ ବାନ୍ତି ହେଲା ଏ ଭାଇ ବାନ୍ତି ହେଲା ଏ ଇଏ ହେଲା ତ ସମସ୍ତେ ଟିକେ ତାପରେ ଚିଡି ଚିଡି ହୁଅନ୍ତି କିନ୍ତୁ କଣ ଏଇ କୁହନ୍ତି ହଁ ଚାଲେ ହଁ ଚାଲେ ଗୋଟେ କହିକି ପଳାଉ ଆଉ ବୁଝଛନ୍ତି?
ଉଁ ହୁଁ
ନାଇଁ ଆମ ଘରେ ଓଲଟା ଆମ ଘରେ ମୋର ବାନ୍ତି ହୁଏ କିନ୍ତୁ ମୋତେ ଚି ଚିଡି କେହି ହୁଅନ୍ତିନି ମୋର ଧ୍ୟାନ ରଖନ୍ତି ମୋର ବହୁତ କେୟାର ନିଅନ୍ତି।
ହୁଁ ହୁଁ।
ମତେ ବହୁତ ମାନେ ମତେ କହିବେ ଜେ ମୁଁ ମନା କରିବି ଯଦି ଯିବି ନା ମତେ କହିବେ ଚାଲେ ମେଡିସିନ ଖାଇକି ଯିବୁ। ମେଡିସିନ ଖାଇଲେ ବି ତ ମୋର ବାନ୍ତି ହବ ନା କିନ୍ତୁ ମୋର ଗୋଟେ ଇଛା ଥାଏ ମୋର ବାନ୍ତି ହେଲେ ବି ମୋର ଗୋଟେ ଇଛା ଥାଏ ଯିବି ଠାକୁରଙ୍କ ଦୟା ଯାହା ହବାର୍ଥିବ ହବ। ମୁଁ ଲାଷ୍ଟ ଟାଇମ ପୁରୀ ଯାଇଥିଲି ଯେବେ ଆସିଲା ବେଳକୁ ଆମ ଫ୍ୟାମିଲିରେ ମତେ ଟିକେ ଆମ ଫ୍ୟାମିଲିରେ କାହା ସହିତ ଛାଡନ୍ତିନି କାହିଁକି ନିଜେ ନେଇକି ଯିବେ ଧ୍ୟାନ ର ସହିତ ମତେ ନେବେ ମୋର ବାଟର ସୁବିଧା ଅସୁ ସୁବିଧା ଭଲ ମନ୍ଦ ସବୁ କିଛି ମୋର ବଝିବେ। ଆଉ ଯଦି ମୁଁ ଅଲଗା କାହା ସହିତ ଯାଇଥିବି ନହଲେ ସେମାନଙ୍କର ସେତିକି ଯତ୍ନ ନେବେନି। ସେମାନେ ହଁ ଚିଡ଼ ଚିଡ଼ି ହେବେ କିନ୍ତୁ ମୋ ଫ୍ୟାମିଲି ମୋ ଉପରେ ଚିଡ଼ ଚିଡ଼ି ହବନି ଓଲଟିି ମୋର ଧ୍ୟାନ ରଖିବ। ତ ମୁଁ ଲାଷ୍ଟ ଟାଇ ମୁଁ ଏଇ ଦି ବର୍ଷ ତଳେ ଲାଷ୍ଟ ଟାଇ ଯାଇଥିଲି କିନ୍ତୁ ମୋ ପିଉସୀ ଘରଙ୍କ ସହିତ ଯାଇଥିଲି ମୁଁ ମୋ ସାନ ଭାଇ ଦି ଜଣ ଯାଇଥିଲୁ ସାନ ଭାଇ ମୁଁ ମୋଠୁ ବଡ କିନ୍ତୁ ମୋ ସାନ ଭାଇ ସେ ଆମେ ଯାଇଥିଲୁ କିନ୍ତୁ ମୋର ଗଲା ବେଳେ ବାନ୍ତି ହେଲା ଠାକୁର ଦର୍ଶନ ସବୁ ଭଲରେ ଭଲରେ ହେଇଗଲା। ନା ଆସିଲା ବେଳୁ ହଁ ସେଠ ସେଠି ବି ମୋର ସବୁ ସଇଲା ପରେ ବଡ ଦାଣ୍ଡରେ ଟିକେ ସେନ୍ସ ପଳେଇଲା। କାହିଁକିନା ବହୁତ ଜୋର ଖରା ଥିଲା ତାପରେ ମୁଁ ଆସିଲା ବେଳକୁ ଏମିତି ମାନେ ବହୁତ ସାରା ବାନ୍ତି ହେଲା ବହୁତ ସାରା ବାନ୍ତି ହେଇ ହେଇ କଟକରୁୁ ଟୋଟାଲ ମୋର ସେନ୍ ପଳେଇଗଲା।
ଆଉ ମୋର ସେନସ୍ ଆସିଲାନି କଟକରୁ ତ କଟକରୁ ତାପରେ ଆସିଲି ଆମ ଗାଁରେ ଆସିକି ଡାଇରେକ୍ଟ ଆଡମିଟ୍ ହେଲି ମେଡିକାଲ୍ ରେ ସଲାଇନ୍ ନେଲି ତ ଏମିତି ବହୁତ ଜାଗା ମୁଁ ଯାଇଛି
ତ ଆସିକି ସାଲାଇନ୍ ନେବାକୁ ପଡିଛି ହେଲା ସେଇ ଡରରେ ମୁଁ କୁଆଡେ ଟିକେ ବେଶୀ ଯାଇପାରିନି ଟ୍ରେନ୍ ରେ ଗଲେ ବାନ୍ତି ହୁଏନି। ବାଇକରେ ଗଲେ ହୁଏନି ଆଉ ଯୋଉଥିରେ ରେ ଗଲେ ମତେ ବାନ୍ତି ପ୍ରୋବ୍ଲେମ୍ ରହୁଛି।
ହଁ ମାନେ ଦେଖନ୍ତୁ ଟ୍ରେନ୍ ରେ ଗଲେ କଣ କି ଟ୍ରେନ୍ ରେ ଗଲେ ଆପଣଙ୍କୁ ବାହାର ପବନ ବାଜିଲା ଆଉ ବାଇକ ରେ ଗଲେ ବି ବାହାର ପବନ ବାଜିଲା କିନ୍ତୁ ଏଥିରେ କଣ କିଛି ମାନେ ଯୋଉଥିରେ କିଛି ବନ୍ଦ ଥିବ ସେଥିରେ କଣ ସେଇ ଯୋଉ ସ୍ମେଲ୍ ଟା ଯୋଉ ବାସ୍ନା ଟା ହୁଏ ସେଇଟା ହିଁ ବିଶେଷ କରି ମୁଣ୍ଡ ଟା କଣ କରାଇଥାଏ।
ଆଉ ବାକି ମୋର ଜଗନ୍ନାଥଙ୍କୁ ରଥ ଯାତ୍ରାରେ ଯିବା ପାଇଁ ରଥ ଟାଣିବା ପାଇଁ ବହୁତ୍
ତ ଆପଣ କହୁଚନ୍ତି ବହୁତ୍ ଇଚ୍ଛା ଯେ ଆପଣଙ୍କ କଥାରୁ ମୁଁ ଯେତିକି ଶୁଣିଲି ଆପଣ ଯଦି ରଥଯାତ୍ରାରେ ଯିବେ ତ ଆପଣ କେତେ ଥର ସେନ୍ସଲେସ୍ ହେବେ ତା ଠିକ୍ ନାହିଁ ବୁଝଛନ୍ତି।
ଆପଣ ପଛରୁ ବହୁତ୍ ଶବ୍ଦ ଶୁଭୁଛି ବୁଝୁଛନ୍ତି। ଆଜ୍ଞ ଏମତି କଲ୍ ଟା ତ ରିଜେଟେଡ୍ ହେଇଯିବ ବୁଝଛନ୍ତି।
କଣ କହିବି ସିଏ ତାଙ୍କୁ ଟିକେ କହିଦିଅନ୍ତୁ ବୁଝଛନ୍ତି କହିଦିଅନ୍ତୁ ଟିକେ କିଛି ନାଇଁ ଚଳିବ ତାଙ୍କୁ କୁହନ୍ତୁ ଯେ ହଁ
ଖୋଲୁଚି।
କହିଦିଅନ୍ତୁ କାହିଁକି ନା ଏମିତି ହେଲେ କଣ କି କିଛି ହଁ ଛୋଟ ଛୁଆଙ୍କୁ କଣ କହିପାରିବେ ବୁଝିପାରୁଛି ଆଜ୍ଞା ବୁଝିପାରୁଛି। ଆପଣ ଯା କହୁଛନ୍ତି ସେ ଶୁଣିବାକୁ-ଶୁଣିବାକୁ ସିଏ ନାରାଜ ହେବେ ବୁଝୁଛନ୍ତି। କାହିଁକିନା ସେ ଯାହା କହିବେ ସି ସେଇଆ କରିବାକୁ ହିଁ ପଡିବ।
ହଁ ଶୋଇଲିଣି ବା। ମୁଁ ଶୋଇଲିଣି ରଖେ ମୁଁ ଯାଇଁ ଦେଖିବି ରଖେ।
ମୁଁ ଯେମିତି କହୁଥିଲି କି ଆପଣ ଯୋଉ କହିଲେ ଯୋଉ ଯିବା ନା ବାନ୍ତି ହବା କଥା ସେଇ ଯୋଉ ମୁଁ ଯୋଉ ମୋ ଭଉଣୀ କଥା କହୁଥିଲି ବୁଝୁଛନ୍ତି। ତାର ବି ବାନ୍ତି ହୁଏ କିନ୍ତୁ ଆପଣଙ୍କ ବାଗିଆ ଏତେ ବାନ୍ତି ହୁଏନା। ବୁଝୁଛନ୍ତି। ଆପଣ ଯେମିତି କହିଲେ ଆପଣ ସେନ୍ସେଲେସ୍ ହେଇଯାଆନ୍ତି ଲଗାତାର ବାନ୍ତିି ତାର ଏତେ ବାନ୍ତିି ହୁଏନା ତାର ହୁଏ। କିନ୍ତୁ କେମିତି ଙ୍କା ଭା କେତେବେଳେ କେମିତି ଟିକେ ଥରେ ଦିଥର ସେଇଥରେ ସମସ୍ତେ କୁହନ୍ତି ହେଇ ଏଇଟା ଖାଲି ବାନ୍ତି ହଉଛି ଇଏ ହଉଛି ଏମିତି ହୁଅନ୍ତି। କିନ୍ତୁ ଏତେ ଆପଣ ଯେମିତି ଆପଣଙ୍କର ତ ବହୁତ୍ ଖତରନାକ ବାନ୍ତି ହୁଏ ବୁଝଛନ୍ତି।